ଭଏସ କେତେଟା ତ ସ ଶବ୍ଦ ଟା କ ଏତେ ପୁରା ସୋର ଶୁଭୁଛି ମାନେ କଣ କହିଲୁ ପୁରା ଇଏ ଭଳିଆ ଶୁଭୁଛି ଜେନ୍ତି ତୋର କଣ ଦେହ ଖରାପ ହେଲା ଭଳିଆ
ନାଇଁ ନା ଦେହ ଖରାପ ମାନେ ମୁଣ୍ଡ ବିନ୍ଧୁଛି।
ଆଚ୍ଛା କେତେବେଳେ କ ବର୍ଷା ଯୋଗୁ ନା ବର୍ଷା ପାଣିରେ ଓଦା ହେଇଥିଲୁ?
ନା ନା ଫୋନ ଦେଖିକି।
କେତେ ଘଣ୍ଟା ଦିନକୁ ଫୋନ ଦେଖୁଛୁ ତୋ ମୁଣ୍ଡ ବିନ୍ଧା ହଉଛି?
ଆରେ କଣ କହିଲୁ ମୁଁ ନେଇକି ୟୁ ୟୁଟୁବ ରେ ଦେଖିବି ତାପରେ ଇନଷ୍ଟାଗ୍ରାମ ରେ ଦେଖିବି ରୋଷେଇ ଗୁଡା ଦେଖିବି ଆଉ କାର୍ଟୁନ କାହାନୀ ଗୁଡା ଦେଖିବି
ଅ ହ!
ସେଇଥିପାଇଁ।
ଆଉ କୋଉ ଆପ୍ ୟୁଜ୍ କରୁଛୁ ତୁ?
ଆଉ ଆଉ କିଛି ନୁହଁ।
ୟୁଟ୍ୟୁବ ଇନଷ୍ଟା ଆଉ କଣ?
ୟୁଟ୍ୟୁବ ଇନଷ୍ଟା ୱାଟ୍ସଆପ୍।
ୱାଟ୍ସଆପ୍।
ଆଉ ଚାଟ ଜି ପି ଟି ବି ମୁଁ ବହୁତ ୟୁଜ କରେ।
ଅ ହ ସେଇଥିପାଇଁ ତୋ ମୁଣ୍ଡ ବିନ୍ଧୁଛି ଆଜି?
ହୁଁ।
ଆଜି ତାହେଲେ ଏବେ କଣ ଖାଇଥିଲୁ?
ମୁଁ ଖାଇନି କିଛି ମତେ ଭୋକ ଲାଗୁଚି।
ଭୋକ ଲାଗୁଛି?
ହଁ।
ଆହୋ, କ ଖାଇବୁ? ନା ରୋଷେଇ ଏକାଥ ରାତି ପାଇଁ ହବ, ରାତିରେ ଏକାଥରେ ଖାଇବୁ।
ତଅ।
ରାତିରେ ଏକାଥରେ ଖାଇବୁ?
ରାତିରେ ଖାଇବି।
ଓହୋ, ଆର ଜି ଶୁଣୁନୁ। ତମର ଯୁ କ କହିଲୁ? ହଁ ବୁଝିପାରୁନିରେ ବାଇବେଲ ଗୋଟେ ଅଛି ହେଲା ତା ଦେହରେ ଗୋଟେ ସ ଆମର ଯେମିତି କ ଭାଗବତ ଗୀତା ତମେ ଯେମିତି କ ବାଇବେଲ ସ ମାନେ ଯେ ତେବି ସବୁ ଧର୍ମର ଗ୍ରନ୍ଥ ବା ମାନେ ତାଙ୍କ ବହି ଗୁଡା ଅଛି ଆରେ ଗୋଟାଏ କମନ ୱାର୍ଡ ଜିନିଛୁ କଣ? ମାନେ, ଗୋଟେ ଗୋଟେ କମନ କଥା ହଉଛି କଣ କହିଲୁ?
ହୁଁ।
ଭବାନ ଙ୍କ ଆମ ସମସ୍ତଙ୍କର ଭଗବାନ ହଉଛନ୍ତି ଏକ।
ହୁଁ ହୁଁ ହୁଁ ହୁଁ ହୁଁ।
ଦୃଶ୍ୟ ଶକ୍ତି ଉପରେ ଯୋଉ ଇଏ କରିବା ପାଇଁ ଗୋଟେ କୁହାଯାଇଛି ତମର ବେଳ କୁହାଯାଉଛି? ଆମର ଯୋଉ ଭଗବତ ଗୀତା। ଯେଁତି, ଶ୍ରୀକୃଷ୍ଣ ଯେମିତି ଲେଖିଛନ୍ତି।
ମୁଁ କହିବି ଆମର ବି ଅଛି ସବୁ କିନ୍ତୁ ଲୋକମାନେ ଲୋକମାନେ ନାହିଁ କି ଯ ମାନେ ଶୁଣିବା ଠାରୁ ଦେଖିଲେ ଅଧିକ ବିଶ୍ୱାସ ତାଙ୍କୁ ହୁଏ।
ହଁ ହଁ।
ସେଇଥିପାଇଁ ପ ମାନେ ଠାକୁର ଗୋଟେ ହେଲେ ବି ବହୁତ ମାନେ, ପଥରକୁୁ ମୂର୍ତ୍ତି କରିକି ସେ ପୂଜା କରନ୍ତି।
ହୁଁ।
ହେଟା କଣ ସାଇନ୍ସ ୱରେ ମାନେ ବିଜ୍ଞାନ ୱେରେ ଦେଖିଲେ କଣ କହିଲୁ? ଆମକୁ ବି ଯିଏ ଶୁଣ ମାନେ ଶୁଣିବା ଠାରୁ ମ୍ୟାମ ଯଯ ମାନେ ଆମକୁ ଅ ମ୍ୟାଡାମ ପଢଉଛନ୍ତି ‌। ପଢଉଛନ୍ତି ଆମେ ଶୁଣୁଛେ ଯେତିକି ଆମେ ସେଇଟା ହିଁ ଅ ମାନେ ବା ବ୍ଲାକ୍ ବୋର୍ଡ ରେ ଲେଖିଲେ କି ତାର କିଛି ଆମ ଦର୍ଶନରେ ଦେଖିଲେ ସେଇଟା ଟିକେ ଆମକୁ ମଜା ଲାଗୁଛି ଆଉ ବହୁତ ବିଶ୍ଵାସ ବି ଗୋଟେ ହଉ ଛି ସେମତି ଏଇଟା ବି ମୂର୍ତ୍ତି ଅଲଗ ଅଲଗା କରିକି ମାନେ, ପଥରକୁ ପୂଜା କରନ୍ତି, ତାଙ୍କର ଗୋଟେ ବିଶ୍ୱାସ ସେଇଟା।
ଆ। ଆଉ କୋରା ନା ତାଙ୍କ କ ଦିନକୁ ପାଞ୍ଚ ଥର ଯୋଉ ପ୍ରେ ଯିଇଏ କରିବେ ଠାକୁରଙ୍କୁ ଡାକିବେ।
ହୁଁ।
ତମର କେଥର?
ତାଙ୍କର ତାଙ୍କର କଣ କହିଲୁ ଗୋଟେ ମୂର୍ତ୍ତି ବୋଲି କିଛି ଜିନିଷ ନାହିଁ। ତାଙ୍କର ଆକାର ବୋଲି କିଛି ଜିନିଷ ନାହିଁ।
ହଁ କାରଣ ଭଗବାନ ସବୁ କିଛି ତାଙ୍କର ସ ସତରେବେ ସବୁ ମାନେ ଯୋଉ ଇଏ ଆମ ଯୋଉ କଣ କହିଲୁ ଫିଲିମ୍ ଦେଖିଚୁ ନର୍ଶିମ୍ଭା ଫିଲ୍ ମୁଭି।
ଉଁ। ଏଇ ମୁଁ ଗୋଟେ କୋଶ୍ଚିନ୍ ପଚାରିବି ତୁ ମତେ ଉତ୍ତର ଦେଲୁ।
କଣ କହିଲୁ?
ଉଁ ଯୋଉ ପାର୍ବ କ କଣ ଯେ ତା ନାଁ କଣ ହନୁମାନ୍ ତାଙ୍କ ଗୋଟେ ହାତରେ ପୁରା ପାହାଡକୁୁ ଧରିକି ଗଲେ। ସେଇଟା କହୁଥିଲେ ଲୋକ। ମୁଁ ଫୋଟୋରେ ବି ଦେଖିଚି। ସେଇଟା ସତ ବୋଲି ଶୁଣିଚି। କିନ୍ତୁ ସତ କି ମି ଛ ତୁ କହିବୁ, ଆଉ କଣ ପାଇଁ ସେ ପାହାଡ ଉଠେଇକି ନେଲେ ସେ ଷ୍ଟୋରି ଟା କଣ ମତେ କହ।
ଯେତେବେଳେ ଭଗବାନ ଶ୍ରୀରାମ ବନବାସ ଯାଇଥିଲି ହେଲା, ତାଙ୍କ ସ୍ତ୍ରୀଙ୍କୁ ରାବଣ ଚୋରି କରି ନେଇଯାଇଥିଲେ, ମାନେ ଉଠେଇ ନେଇଯାଇଥିଲେ। ହେଲା। ଉଠେଇନେଇଥିଲା ପରେ ତାପରେ ମାନେ ଭଗବାନ ଗଲେ ଯୋଉ । ଶ୍ରୀଲଙ୍କା, ଶ୍ରୀଲଙ୍କା ଗଲେ ଶ୍ରୀଲଙ୍କା ରୁ ମାନେ କଣ କହିଲ ଯୁଦ୍ଧ କରିକି ସୀତା ଙ୍କୁ ଉଦ୍ଧାର କରିବା ପାଇଁ। ସେ ଯୁଦ୍ଧ ଟାଇମ୍ ରେ ଏ ଯୋଉ କଣ କହିଲ ଆ ତା କଣ ଲକ୍ଷ୍ମଣ କୁ ଲକ୍ଷ୍ମଣ କୁ ଗୋଟା କଣ କି ଅସ୍ତ୍ର ଗୋଟା ମର ହେଲା ଯେ ହେଲା, ସେ କଣ କହିଲୁ ବେହୋସ ହେଇ ପଡିଲେ ସେଇଠି। ବେହୋସ ହେଇ ପଡିଲେ ଯେମିତି କି ତାପରେ ଯୋଉ କଣ କହିଲୁ ବୈଦ୍ୟ ବୈଦ୍ୟ ଆସିଲେ କହିଲେ କି ଚବିଶି ଘଣ୍ଟା କାଲି ସକାଳ ଯାଏ ବି ମାନେ ବିଷଲ୍ୟକରଣୀ ଏ ପତ୍ରକୁ ନ ଆଣିକି ଦେଲେ ଲକ୍ଷ୍ମଣ ମରିଯିବେ।
ହୁଁ ହୁଁ।
ତାପରେ ହନୁମାନ ଙ୍କୁ ତାପରେ କୁହାହେଲା କି ବିଶଲ୍ୟକରଣୀ ଆଣିବାକୁ ଯିବ କିଏ? ବିଶଲ୍ୟକରଣୀ ଗଛ କୋଉଠି କହିଲ ଆମ ଯୋଉ ଇଏ ଦେଓମାଳି ପର୍ବତ, ନା ନା ଦେଓମାଳି ନୁହେଁ ତ ଯୋଉ ଗନ୍ଧମାର୍ଦ୍ଧନ ଯୋଉଟା କି ଆମ ଓଡିଶାର ଅଛି।
ହୁଁ।
ହେଲା। ସେଇ ପର୍ବତରେ ଅଛି ବିଶଲ୍ୟକରଣୀ। ତାପରେ ହନୁମାନ ତ ଜାଣି ନାହାନ୍ତି ବିଶଲ୍ୟକରଣୀ ମାନେ ଗଛ କେମିତିଆ। ହେଲା। ସେ ଖୋଜି ଖୋଜିି ଲାଷ୍ଟ କୁ ପାହାଡକୁ ସିଧା ଉଠେଇ ନେଇ ଆଇଲେ। ପାହାଡ କୁ ଉଠି ଆଇଲେ ତାପରେ ସେଇଠୁ ତା ତାପରେ ସେ ଯୋଉ ବିଶଲ୍ୟକରଣୀ ତା ଭିତରୁ ଖୋଜିକି ଆଣିଲେ ବୈଦ୍ୟ। ଆଣିକି ତାପରେ ସେଥିରୁ ଲକ୍ଷ୍ମଣଙ୍କୁ ଦେଲେ, ତାପରେ ଲକ୍ଷ୍ମଣ ମାନେ ଠିକ୍ ହେଇଗଲେ।
ହଁ ଶ୍ରୀକୃଷ୍ଣଙ୍କର ସ୍ତ୍ରୀ ହଉଚି ସୀତା।
ଅ ନା ନା ଶ୍ରୀରାମ ରାମ।
ଶ୍ରୀରାମ ହଁ। ଯେ ଆଉ କୃଷ୍ଣଙ୍କର ଯୋଉ କୁହନ୍ତି ରାଧା ନା।
ହଁ ରାଧା।
ଗୋପୀ ମାନେ ବହୁତ୍ ଗୋପୀ ମାନେ କଣ ମାନେ ତାଙ୍କ ଭଉଣୀ ନା ତା ଙ୍କର ଆଉ କଣ ପ୍ରେମିକା ମାନେ।
ପ୍ରେମିକାମାନେ।
ସେ ଶ୍ରୀକୃଷ୍ଣଙ୍କର ବହୁତ ପ୍ରେମିକା ମାନେ ଥିଲେ?
ହଁ ଶ୍ରୀକୃଷ୍ଣଙ୍କ ଷୋହଳ ହଜାର ସ୍ତ୍ରୀ।
ଆଉ ସେ ରାଧା କେମିତି ତାଙ୍କୁ ମାନେ ସେ ଶ୍ରୀକୃଷ୍ଣଙ୍କୁ କିଛି କହୁନଥିଲେ।
ମାର ଦେ ଏ ଗୋଟା କଥା ହଉଛି କଣ କହିଲୁ ସେଟ ହଉଛି ଦେଖ ଘ ଶ୍ରୀକୃଷ୍ଣ ରାଧାଙ୍କୁ ବାହା ହେଇନଥିଲେ ତ କଣ ତାରେ ରାଧା ବି ଥିଲେ ଲକ୍ଷ୍ମୀଙ୍କ ଅବତାର ରୁକ୍ମଣୀ ବି ଥିଲେ ଲକ୍ଷ୍ମୀଙ୍କ ଅବତାର
ହୁଁ।
ରାଧା ତାଙ୍କୁ ଛୁଆ ବେଳେ ବାହାଇଥିଲେ ଶ୍ରୀକୃଷ୍ଣଙ୍କୁ
ହୁଁ।
ହେଲା ବ୍ରହ୍ମାଙ୍କ ସାମ୍ନ ରେ ତାପରେ ଯେତେ ବଡ ହେଲା ପଚିତ୍ର ରାସରେ କୋଉଠି ତ କଂସ କୁମାରିବା ପାଇଁ ହେଲା ଆଛା ଆଉ ଉପ ଉପରକୁ ଯାଇନଥିଲେ ସେଠୁ ଆ ମାରି ସେ ଦ୍ୱାରକାକୁ ସୋ ଆସିଥିଲେ ଦବାରକ। ଦବାରା କ
ହୁଁ।
ଦ୍ୱାରକାରେ କଣ କହିଲୁ ସୀ ତପସି ସେଇଠି ସୀତା ବାହା ହେଇକି ଯୋ ସତ୍ୟଭାମା ରୁକ୍ମଣୀ କି ଆଉ ତାଙ୍କ ଷୋହଳ ହଜାର ଯଉ ସ୍ତ୍ରୀ। ତାଙ୍କୁ ବାହାହେଇଥିଲେ ଷୋହଳ ହଜାର ସ୍ତ୍ରୀ କଣ ପାଇଁ କହିଲୁ। ଷୋଳ ହଜାର ସ୍ତ୍ରୀଙ୍କୁ ଯୋ ଗୋଟେ ରାକ୍ଷାସ କ ହେଲା କହିଲୁ ଉଠେଇ ନେଇଥିଲା ସବୁ ଝିଅ ପିଲାଙ୍କୁ। ହେଲା ତାକୁ କୃଷ୍ଣ ସେ ମାନେ ଉଦ୍ଧାର କରିବାକୁ, ସେ ଝିଅ ପିଲାମାନଙ୍କୁ ଯାଇଥିଲେ ଉଦ୍ଧାର କରିବାକୁ। ଉଦ୍ଧାର କରିବି ଉଦ୍ଧାର ଉଦ୍ଧାର କରିକି ଆକୁ ଯାଇଥିଲେ ଆଉ ଉଦ୍ଧାର କରି ଆଇଲା ପରେ ତାଙ୍କ ସ୍ତ୍ରୀ ସତ୍ୟଭାମା ଯିଏ ସେ କହିଲେ ଏମାନଙ୍କୁ ଆଙ୍କ ଘର ଲୋକ ମାନେ କଣ କହିଲୁ ସ୍ଵିକାର କହିବେନି। ସେ ଅଲଗା ତତେ ଉଠେଇ ନେଇଥିଲେ ତତେ ଏମିତି ଯେହେତୁ ତ ଅଘଟଣ କରିଥିବେ। ମାନେ କିଛି ଅ ମାନେ ଗୋଟେ ଖରାପ କରିଥିବେ।
ତମ ଘରେ ବହୁତ ପ୍ର ମାନେ ଶବ୍ଦ ଶୁଭୁଛି।
ମୋର ଭାଇ ଭଉଣୀ ବା। ଯୋଉ କଣ କହିଲୁ ତାକୁ ସ୍ୱୀକାର କରିବେ ନାହିଁ। ତାପରେ ଯୋଉ ସତ୍ୟ ଭାମା କହିଲେ ଷୋଳ ହଜାର ସ୍ତ୍ରୀଙ୍କୁ ତୁମେ ବିବାହ କର ତାଙ୍କୁ ପରିଚୟ ଦିଅ।
କିନ୍ତୁ ଶୁଣ। ଶ୍ରୀକୃଷ୍ଣଙ୍କର ତ ବହୁତ ପ୍ରେମିକା ମାନେ ଥିଲେ ଆଉ ରାଧା ବି ଥିଲେ, କିନ୍ତୁ ପ୍ରେମର ପ୍ରତୀକ ଶ୍ରୀକୃଷ୍ଣଙ୍କୁ କୋଉ କମ୍ ପାଇଁ ମାନେ ମନା ଯାଇଛି।
କଣ ପାଇଁ ମନା ନେଇଛି। ଦେଖ ଗୋଟେ କଥା ସେଟା ମୁଁ ବି ଠିକ ସେ ଜାଣିନି ତତେ କଣ କହିବି।
ହୁଁ ହୁଁ। ଉଁ ହୁଁ ଏଇଟା ମତେ ବୁଝିକି ଘରେ କି କୋଉଥିରେ କି ମତେ କହିବୁ ତ କାଲି।
ହଁ ହଁ କହିବିି କହିବିି।
ମୁଁ ଯେ ମାନେ ଯେତେ ପ୍ରେମିକା ମାନେ ବି ଅଛନ୍ତି ଯିଏ ବି ଅଛନ୍ତି। ସମସ୍ତେ ମାନେ ତାଙ୍କ ପ୍ରେମକୁ ଶ୍ରୀକୃଷ୍ଣଙ୍କ ପ୍ରେମ ବୋଲି ତୁଳନା କରନ୍ତି ହଁ କି ନାଇଁ।
ହଁ ମୀରା ବାଇ ସେ ୱାନ ସାଇଡ ମାନ କହିଲୁ ଏକ ତରଫା।
ହୁଁ।
ଆଉଡା ଆଜି ଏମତି ଅଛି ଆଉଡା କିଏରମ୍। ସତୀ ଶିବ, ଯୋଉ ସତୀ ଯୋଉ ଜଳିଗଲେ ଯୋଉ ତାଙ୍କ ଙ୍କ ଇଏ ପାଇଁ କଣ କହିଲ ତାଙ୍କୁ ଇଏ କଣ କହିଲୁ। କଣ କହିଲୁ ଜଳିଗଲେ ଯଉ ତାଙ୍କ ଶିବଙ୍କୁ ଅ ଅପମାନ କରାଗଲେ ଯୋ ଯୋଉ ଯଜ୍ଞ ସଭାରେ ହେଲା। ସେଟା ସହି ନ ପାରିକି ଉ ଯଜ୍ଞ କୁଣ୍ଡକୁ ଡେଇଁ ପଇଲେ।
ହୁଁ ହୁଁ।
ଆଉ କିଛି?
ଆଉ କଣ ତୁ କହ।
ଆ ତମର କୋଉ ଟିକେ କହୁନୁ କଣ ଟିକେ ଯୀଶୁଙ୍କ ବିଷୟରେ?
କଣ କହିବି ତାଙ୍କୁ ତାଙ୍କେ ତାଙ୍କ ଜନ୍ମ କଣ ଜାଣିଛ ମାନେ ଏବେ ଦେଖ। ମାନେ ଶାରୀରିକ ଭାବରେ ବାପା ମା ମିଶିଲେ ହିଁ ଅ ଗୋଟେ ଛୁଆ ଜନ୍ମ ହୁଏ ହଁ କି ନାଇଁ।
ହଁ।
କିନ୍ତୁ ଯୀଶୁଙ୍କର ସେ ଯୀଶୁ ସେଇ ପାପରେ ଜନ୍ମ ହେଇନାହାଁନ୍ତି। ଯେବେ ତାଙ୍କ ତାଙ୍କ ମମି କନ୍ୟା ଥିଲେ ମାନେ ତାଙ୍କୁ ନିର୍ବନ୍ଧ ହିଁ ହେଇଥିଲା। ଜୋସେଫଙ୍କ ସହିତ କିନ୍ତୁ ସେମାନଙ୍କର ଶାରୀରିକ ଭାବେ କିଛି ବି ମିଶି ନଥିଲେ ଫଷ୍ଟ ଗୋଟେ ଦୂତ ଆକାଶରୁ ପରମେଶ୍ଵର ପଠେଇଲେ କାହା ପାଖକୁ ନା ଆମ ଜୋସେଫ ପାଖକୁ ମାନେ ଜିଶୁ ବାପାଙ୍କ ପାଖକୁ ମାନେ ଯାହା ସହିତ ନିର୍ବନ୍ଧ ହେଇ ଥିଲା ହେଲା କହ ନାଇଁ ନାଇଁ ଫାର୍ଷ୍ଟ ମରିୟମ ପାଖକୁ ପ ପଠେଇଥିଲେ ଯିଶୁଙ୍କ ମାମା ନାଁ ହଉଛି ମରିୟମ ତାଙ୍କ ପାଖ ପଠେଇ ପ୍ରେନା ନା ତମେ ଆଜି ପବିତ୍ର ଆତ୍ମାରେ ଗୋଟେ ପୁତ୍ର ପ୍ରସବ କରିବ। ଯା ତା ନା ଯିଶୁ ରଖିବ ବୋଲି କହିଥିଲେ କିନ୍ତୁ ପରିୟମ ପୁରା ଡରି ଯାଇଥିଲେ ମୁଁ ତ କିଛି ପାପ କରିନି ମୁଁ କେମିତି ଗୋଟେ ଛୁଆକୁ ଜନ୍ମ କରିବି ତାପରେ ସିଏ ସେଇ ଦୂତ ଯାଇ ସେ ଦୂତ ନାଁ ହଉଛି ଗବ୍ରିଏଲ ହେଲା ସେଇ ଦୂତ ଯାଇ କି ଜୋସେଫ ମାନେ ଯା ସହିତ ନିର୍ବନ୍ଧ ହେଇଥିଲେ ତା ପାଖକୁ ଗଲେ ତମ ସ୍ତ୍ରୀ କୁ ଗୋଟେ ପବି ପୁତ୍ର ଆତ୍ମାରେ ପୁତ୍ର ପ୍ରସବ କରିବେ ଆଉ ତା ନା ଯିଶୁ ରଖିବୁ ସମସ୍ତେ ସେ ମାନେ ଯେମିତି ଜ ମାନେ ଯେମିତି ପ୍ରେଗନେଣ୍ଟ ହେଲେ ସମ ମତେ ମାନେ ତାଙ୍କ ଘରେ ତାଙ୍କ ସାହିରେ ସମସ୍ତେ ତାଙ୍କୁ ଘୃଣା କଲେ। କିନ୍ତୁ ଜୋସେଫ୍ ଏକା ଜାଣିଥିଲେ କି ସେ ପାପରେ ନୁହଁ ପବିତ୍ର ଆତ୍ମାରେ ଜନ୍ମ ହଉ ଛି ବୋଲି ମାନେ ଦରକୁ ନେଇି ପଳେଇଲେ ଏମିତିରେ ସେ ପ୍ରସବ କଲା ଟାଇମରେ ମାନେ ତାକୁ କିଏ ଘର ବି ଦଉନଥିଲେ ଜାଣିଛୁ ମାନେ ସେ ଗୋଟେ ଏତେ କଷ୍ଟ ପାଇ ପାଇ ପାଇ ପାଇ ଗୋଟେ ଗୁହାଳରେ ଜନ୍ମ ହେଇଥିଲା ମୁଁ ଆଗରୁ କହିି ଥିଲି ଯେ ସେ ଗୋଟେ ଗୁଆଳରେ ଜନ୍ମ ହେଇଛନ୍ତି ମେଣ୍ଢା ହଁ ମେଣ୍ଢା କୁ ପଠେଇକି ମେଣ୍ଢା ଶାଳାରେ ଜନ୍ମ ହେଇଛନ୍ତି ଆଉ ସେଇ ସେଥିପାଇଁ ଯୀଶୁ ଯିଶୁକୁ ମାନେ ପାପ ପାପର କ୍ଷମା ପାପର କ୍ଷମା ବୋଲି ମନେ କରନ୍ତି ମାନେ ଯୋଉ ପାପ ବି କର ସେ କ୍ଷମା କରିବେ ତାଙ୍କ ତାଙ୍କ ପାଖରେ ପ୍ରେମ ଅଛି ତାଙ୍କ ପାଖରେ ଦୟା ଅଛି ବୋଲି ମାନନ୍ତି।
ନା ହୋ।
ହୁଁ ହଉ ମୁଁ ରଖୁଛି। ଟାଇମ୍ ହେଇଗଲା ଟାଇମ୍ ହେଇଗଲା ଆଉ ସବୁ କଥା କା କାଲି କଲରେ ପଚାରିବୁ।
ଆ ହୋ।